ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ଆଉ କଣ ଖିଆପିଆ ଆ ଜଳଖିଆ ସରିଲାଣି?
ହଁ ହଁ କେତେବେଳୁ ଖାଇସାରିଲଣି ଖାଇକି ଶୋଇଥିଲେ ତ ଏବେ ଜଷ୍ଟ ଉଠିଲି ଟିକେ ସମୟଲା ଆଉ।
ଆଛା -ଆଚ୍ଛା -ଆଛା- ଆଉ ଆଉ କଣ ଚାଲିଥିଲା ଏବେ?
ବସିଥିଲି ମୁଁ ଆଜି ଟିକେ ମୋ ସାଙ୍ଗ ଘରକୁ ଏ ସାଙ୍ଗେ ସାଙ୍ଗେ ଆସିଲି ତ ଯେଯା କଥାବାର୍ତ୍ତା ହୋଉଥିଲୁ। କେମିତି ଆଉ?
ଆଉ କଣ ସବୁ ଆଜି କଣ ଖାଦ୍ୟ ପିୟରେ ହେଇଥିଲା?
ଭାତ ଆଉ ଡାଲି ବନେଇଥିଲା ଛତୁ ଆଉ ବନ୍ଧାକୋବି ଭ ଚା। ଆଉ ଆଳୁ ଭଜା ଏମତି ବନା ହେଇଥିଲା କଲରା ଚିପ୍ସସ।
ଆଉ ମନ୍ଦିର ଖଆଡେ ବୁଲି ବୁଲା ଯାଇଥିଲ?
ହଁ କାଲି ତ ଯାଇଥିଲୁ ଗୋଟେ ଜାଗା ଆମର ଏପଟେ ଗୋଟେ ଗାଁ ଅଛି ହ୍ୟାଲୋ। ହଁ କହିଲି ଆମର ଗୋଟେ ବାଖେ ଗୋଟେ ଗାଁ। ଏଇଠୁ ଘରଠୁ ହବ ତେର ଚଉଦ କିଲୋମିଟର ଭଳିୟା।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ସେପଟେ କଣ ଝରଣା ଝର
ନାଁ ଆମ ପଟେ ଏମିତି ଝରଣା ହେକା କିଛି ନାହିଁ ଏମତି।
ଓହୋ ଆଉ ଆମ ପଟେ କୋଉଦିନ ବୁଲିବାକୁ ଆ
ହଁ ଯିବା। ଆପଣଙ୍କର କୋଉ ଲାଇନ ରେ ଯାଉଛି ଏଟା ଢେଙ୍କାନାଳ ଡିଷ୍ଟିକ ନାଁ ଆଉ କୋଉଥିରେ?
ଆମର ଭୁବନେଶ୍ଵର ପୁରୀ ଲାଇନ।
ଓହୋ ହଁ। ନାଇଁ ଆପଣଙ୍କ ଗାଁ ଟା ମାନେ କୋଉଠି? ଗାଁ ଗାଁ ଟା କଉଠି କୋଉ ଡିଷ୍ଟିକ ଯାଉଛି?
ମଞ୍ଚ ଭୁବନେଶ୍ୱର।
ହଁ ଘର ବି ତାର ସେଇଠି ଆପଣ ରହୁଛନ୍ତି ବି ସେଇଠି?
ହଁ ନା ମୁଁ ଟିକେ
ଓ ହୋ।
ସୁନ୍ଦରବନ ସୁନ୍ଦରବନ ଶୁଣିଛ?
ହଁ।
ସେଇଠି ମୁଁ ରୁହେ।
ଅ ହୋ।
ସେଠି ମୁଁ କାମକରେ ତ।
ଓ ହୋ।
ସେଇଠି ମୁଁ ଚାକିରି କରିଚି।
ଓ ହଁ ଆଉ ଆଜି କଣ ଖାଇଥିଲେ?
ଆଜି ଖିଆ ହେଇଥିଲା ପରା ଭାତ, ଡାଲି, ପୋଟଳ କଷା ଆଉ ଗୋଟେ ଜହ୍ନି ଆଳୁ ପୋଟଳ ସିଝା ହେଇକିରି ଆ ଗୋଟେ ରସୁଣ ଦିଆ ହେଇକି ଗୋଟେ ଚକଟା। ହେଇଥିଲା ଆଉ ସାଲାଡ ହେଇଥିଲା ଦହି ପକେଇ ଏମିତି ଆଉ।
ଆହା ଆଉ ଘରେ ସମସ୍ତେ କିଏ କିଏ ସେଠି ରହୁଛନ୍ତି?
ଏଠି ଘରେ ରହୁଛନ୍ତି ମୋ ମିସେଶ ମୋର ଦିଇଟା ଝିଅ। ଆଉ ବାପା ମା ମୁଁ ତ ସେଠି ରହେ ଏକୁଟିଆ ଆଉ।
ଆହା ଆପଣ ଏବେ ଆସିଛନ୍ତି ଭୁବନେଶ୍ଵର ତାହେଲେ।
ଆ ହା। ଆଉ ସିଆଡେ କେମିତି ଆଜି ପାଗ କେମିତି କଣ କରିଛି?
ଖରା ପାଗ ଖରା ହେଉଛି ବର୍ଷା ବର୍ଷି ନାହିଁ ଆଉ ଭାରି ଗରମ ବି ହେଉଛି।
ହୁଁ।
ଆଉ ତୁମର। ପଚାରିବା କଥା କଣ କି ତୁମର ମାନେ ଗୋଟେ କଣ ସବୁ ଜିନିଷ ଭିତରୁ କଣ ଭଲ ଲାଗେ ମାନେ କେ ପାଠ ପଢ଼ିବାକୁ ଭଲ ଲାଗେ ନା ପଢ଼େଇଆକୁ ଭଲ ଲାଗେ ନା ନାଚିଆକୁ ଭଲ ଲାଗେ? ନା ଗୀତ ବୋଲିବାକୁ ଭଲ ଲାଗେ କୋଉଟା ଗୋଟେ ହବି?
ହଁ ମୁଁ ତ ଗୀତ ବୋଲେ କାହିଁକି ନା ଯୋଉ ସତସଙ୍ଗ ଦୀକ୍ଷା ନେଇଛି ଆମର ଆମେ ଭଜନ ବୋଲୁ ଠାକୁରଙ୍କ ଆଗରେ।
ମୁଁ ତ ଗୀତ ବୋଲେ ପିଲାମାନଙ୍କୁ ବି ପଢ଼ାଏ ମୁଁ ନିଜକୁ ବି ପଢ଼ିବା ପାଇଁ ଭଲ ଲାଗେ।
ଆଉ କଣ। ଆଜିକାର ତାହେଲେ ଖିଆପିଆ ତ ହେଇଥିଲା, ରାତିରେ କଣ ଖାଇବ?
ରାତିରେ ରୁଟିକୁ ଯାହାହେଲେ ସନ୍ତୁଳା କି ଯାହାହେଲେ ଗୋଟେ ତରକାରୀ କି ଡାଲମା ବନା ହବ ଆଉ।
ଉଁ ଡାଲମାରେ କଣ କଣ ସବୁ ପରିବା ପକାଅ?
ଡାଲମାରେ ପକା ହୁଏ ଆଳୁ ତ ସବୁ ସେଥିରେ ପଡେ ଆଳୁଟା ପକା ହୁଏ ଅମୃତଭଣ୍ଡା, କଖାରୁ ବାଇଗଣ ଏମିତି ପଡେ ଆଉ।
ଆଚ୍ଛା ଆଚ୍ଛା ଆଉ। ଆଉ କଣ ସବୁ ଖବର କୁହ?
ଆଉ ଆମର ବି ତ ଇଆଡେ ବର୍ଷା ହେଇନି କାଲି ଟିକେ ହେଇଥିଲା ଯାହା ହେଇ ସାଢେ଼ ଚାରିଟା ତା ପୂର୍ବରୁ ହେଇଥିଲା ତାପରେ ଟିକେ ବନ୍ଦ ହେଇକି, ପୁଣି ସନ୍ଧ୍ୟା ସାଢେ ଛଅଟା ପରେ ଟିକେ ବର୍ଷା ହେଇଥିଲା। ତାପରେ ତ ବନ୍ଦ ହେଇକି ଅଛି ଯେ ଆଜି ବହୁତ ଜୋର୍ ସେ ଗୁଳଗୁଳିଟା ହଉଛି। ଗରମ ବି ଖରା ବି ଜୋର୍ ସେ ହଉଛି।
ହଁ ଆମ ଆଡେ କାଲି ବି ହେଇନଥିଲା।
ଓ ହୋ। ଇଆଡେ କାଲି ଟିକେ ପକେଇ ଥିଲା ଜୋରସେ ଦିନ ବେଳା ଆଉ ଏଇ ସନ୍ଧ୍ୟା ବେଳକୁ ତ ଝିପ୍ ଝିପ୍ ଟିକେ ଏମିତି ପକ୍ ହେଇଥିଲା କିନ୍ତୁ ଆଜି ବହୁତ ଗରମ ହଉଛି।
ଆଉ ଆଉ ଫୁଣି କଣ ଯୋଜନା ଅଛି। ତ ପ୍ଲସ୍ ଥ୍ରୀ ସରିଲା ପରେ ଆଉ କଣ କଣ କରିବ?
ଭାବିଛି କି
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଆଜି ରାତିରେ କଣ ରୁଟି?
ହୁଁ ହଁ ହଁ ରୁଟି।
ଆଛା ଆଛା ଆଛା ଆଉ ସଖାଳେ ଜଳଖିଆ କଣ ଖାଇଥିଲ?
କଣ କହିଲେ?
ସକାଳେ ଜଳଖିଆ କଣ ଖାଇଥିଲ?
ସକାଳେ ସୁଜି ଉପମା ଖାଇଥିଲି।
ହୁଁ ଆଉ ସେପଟେ ଧର ମୋ କହିବା କଥା କଣ କି ସେପଟେ ଆମର ଯେମିତି ସ୍ତ୍ରୀ ଲୋକ ମାନେ ଏପଟେ କିଟି ପାଟି କରୁଛନ୍ତି ସେପଟ କରୁଛନ୍ତି ନା ନାଇଁ? ହ୍ୟାଲୋ
କଣ କରୁଛନ୍ତି?
ମୁଁ କହିଲି ଏପଟେ ଯେମତି ସ୍ତ୍ରୀ ଲୋକ ମାନେ ଗୋଟେ ଗୋଟେ ଛୁଟି ଦିନ ମୁଁ କହିଲି ଯେମିତି ଆମର ଏପଟେ ସ୍ତ୍ରୀ ଲୋକମାନେ କିଟି ପାଟି କରୁଛନ୍ତି ସେମିତି ସେପଟେ କରୁଛନ୍ତି ନା ନାଇଁ? ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ଶୁଭୁଚି? ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ଆ ସମାପ୍ତ କରିଦବା ଆଉ।